ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କେମିତି ଅଛନ୍ତି? ହ୍ୟାଲୋ।
କଣ କରୁଛନ୍ତି ଆପଣ?
ହଁ ମୁଁ ବସ୍ ବସିଛି ଏମିତି।
ଆଜ୍ଞା।
ମୁଁ ବାସ୍ ବସିଛି ଏମିତି ଆପଣ?
କଣ କହିଲେ ସାର୍ କଣ କହିଲେ?
ମୁଁ ବସିଛି ଆପଣ?
ମୁଁ ଜଷ୍ଟ ଅଫିସ ରୁ ଆସିକି ନା ଫ୍ରେଶ ଫ୍ରେଶ ଖାଇକି ଜଶ ଟେ ଆଖି ମାର ଆସିି ଥିଲା ଶୋଇଥିଲି।
କଲ୍ କଲେ କିଏ ଫ୍ରି ଅଛି? ଦେଖିଲେ କେହି ମେସେଜ୍ କଲେନି ତାପରେ ଗୋଟେ ଆପଣଙ୍କ ନାଁ ଗୋଟେ ନମ୍ବରକୁ ଲଗେଇ ଲଗେଇ କେହିଁ ଉଠେଇଲେନି। ତାର କଣ ଶଇଲ୍ୟ ଆଉ ଆପଣ କଣ କରୁଛନ୍ତି?
କିଛି ନାଇଁ ବାଶ୍ ଶୋଇଥିଲି ଶୋଇକି ଉଠିକି ବର୍ତ୍ତମାନ ବସିଛି।
ଓହୋ ଏଇଟା କଣ ଷ୍ଟଡି ଫିଲ ଚାଲିଛି ନା ଷ୍ଟଡି ସାଇଲଣି।
ନା ନା ନା ବିବାହିତ ମୋର ଝିଅ ଟେ ଅଛି।
ଓହୋ ଆଉ ଭାଇ କଣ କରନ୍ତି?
ଭାଇ ଅଛନ୍ତି ଭାଇ ଅଛନ୍ତି ବାଲେଶ୍ବରରେ ଅଛନ୍ତି।
ଜବ୍ କରନ୍ତି ଆଉ ଆପଣ ରହନ୍ତି କଉଠି?
ନା ଆମେ ଭଦ୍ରକରେ।
ଆମେ ଢେଙ୍କାନାଳ ମୁଁ ଝାରସୁଗୁଡ଼ା ରେ ରହୁଛି। ମୁଁ ବି ମ୍ୟାରେଜ କରିଛି ମୋର ପୁଅଟେ ପାଞ୍ଚ ବର୍ଷର ପୁଅଟିଏ। ହଁ।
କେଉଁ ଝାରସୁଗୁଡା ଷ୍ଟିଲ୍ ପ୍ଲାଣ୍ଟରେ ମୁଗୋଟେ ଜବ କରୁଛି ଆଉ।
ବହୁତ ଭଲ କଥା ଆଉ ଘରକୁ ଯିବା ଅସିବା?
ଘରକୁ ଫ୍ୟାମିଲିସେଠୀ ଅଛନ୍ତି ଝାରସୁଡ଼ାରେ। ଏବେ ଟିକେ ପୁଅର ଦେହ ଟି ଖରାପ ଥିଲା ବୋଲି ଯାଇଛନ୍ତି ଗାଁକୁ ରଜକୁ ଆସିନାହାନ୍ତି ଆସିବେ ଆଉ।
ଆଚା।
ଆଉ ଭାଇ କୋଉ ଫିଲ୍ରେ ଜବ୍ କରନ୍ତି?
ଭାଇ ଅଛନ୍ତି ଫାଇନାନ୍ସ ସେକ୍ଟରରେ ଅଛନ୍ତି।
ଲୋନ୍ ଫାଇନାନ୍ସ।
ନା ନା ଗାଡ଼ି।
ଓ ଗାଡ଼ି ଫାଇନାନ୍ସ ଆପଣଙ୍କ ଜବ୍ ନା ହାଉସ୍ ୱାଇଫ୍?
ହାଉସ୍ ଓ୍ବାଇଫ୍।
ଅ ହଁ।
ହଁ ଝିଅ ହେଟି ଖେଳୁଛି।
ଝିଅ କେତେ ବର୍ଷ କି?
ସାତ ବର୍ଷ
ଓହୋ ଆଉ କଣ ବଲ
ଏଇ ହୁଁ ହୁଁ ନା ସେମିତି କିଛି ବୁଲାବୁଲି କିଛି ଇଏ ନାହିଁ ଖରା ହଉଛି ବୁଲାବୁଲି କିଛି ନାହିଁ। ନର୍ମାଲ ଘରେ
ହୁଁ ହୁଁ ଆଉ ଖିଆ ପିଆ କଣ ହେଇଛି?
ହଁ ଆଜି ଭାତ ଚିକେନ ଖାଇଥିଲୁ।
ଓହୋ
ହଁ ଆଉ କଣ କୁହନ୍ତୁ?
ଏବେ କୋଇ ପ୍ରୋଗ୍ରାମ ନାଇଁ ବୁଲିବା ପାଇଁ
ନା ଏବେ ବୁଲିକି ଆସିଛୁ ପୁରୀ ହେରିକା ତ ଆଉ ଏଇନା ଆଉ କୁଆଡେ ଯିବାର ନାହିଁ।
ପୁରୀ ଯାଇଥିଲେ।
ହଁ ରଜରେ ଆମେ ଯାଇଥିଲୁ ପୁରୀ ଯାଇଥିଲୁ ବୁଲିକି ଆସିଛୁ।
ଓହୋ କେତେଦିନ ରହିଲେ?
ହଁ ହଁ
ହୁଁ ପୁରୀ କେଦିନ ରହିଲେ କଣ କଣ କଲେ ପୁରୀରେ?
ପୁରୀରେ ଆମେ ଦି ଦିନ ରହିଲୁ ତି ତିନି ଦିନ ଦି ଦିନ ରହିଲୁ ତାପର ଦିନ ଚାରିଟା ବେଳକୁ ଆସିଲୁ। ହୁଁ
ପୁରୀ ଗୋଟେ ଚାରିଧାମରୁ ଗୋଟେ ବଡ ଧାମ ଗୋଟେ ସେଠି ଗଲା ମାନେ ଗୋଟେ ମଣିଷକୁ ଗୋଟେ ଶାନ୍ତି ଫିଲ୍ ହୁଏ ଆଉ।
ହୁଁ ପୁରୀରେ ଅଛନ୍ତି ଯାବି ହେଲେ ଆମ ଭଉ କୋଟି ଓଡ଼ିଆଙ୍କର ଦେତା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲୁ ଅଭଢ଼ା ଖାଇଲୁ ୟାଠୁ ଆଉ ବଡ କଥା କଣ ଅଛି?
ହୁଁ ଆଉ ତ ଆଉ ତମ ବିଷୟରେ କଣ କୁହ?
ଆଉ ଆପଣଙ୍କର ପୁଅ କଣ କରୁଛି?
ମୋ ପୁଅ ପାଞ୍ଚ ବର୍ଷ।
ସ୍କୁଲ ଗଲାଣି।
ହଁ ସ୍କୁଲ ୟୁ କେଜି।
ଆଚ୍ଛା
ତମ ଝିଅ?
ତାର ଷ୍ଟାଣ୍ଡାର୍ଡ ଥ୍ରୀ।
ଷ୍ଟାଣ୍ଡାର୍ଡ ଥ୍ରୀ।
ହଁ
ଓହୋ ମାନେ ବହୁତ ଜଲଦି ତମ ଝିଅ ଆଡମିସନ କରିଦେଇଥିଲା ସ୍କୁଲରେ ବୋଧ ଆ।
ହୁଁ ହୁଁ।
ଓହୋ। ଆଉ ଏଇନା କୁଆ ଯିବାର ପ୍ରୋଗ୍ରାମ
କଣ କହିଲେ?
ଆଉ କୁଆଡେ ଯିବାର ପ୍ରୋଗ୍ରାମ୍ ମୁ ଭାବିଚି?
ନା ଏଇନା ତ ସ୍କୁଲ ଏବେ ତ ସ୍କୁଲ ଛୁଟି ଥିଲା ଏବେ ସ୍କୁଲ ଖୋଲିଲା ଏଇନା କିଛି ନାଇଁ ଏଇନା କେ ଝିଅର ପରୀକ୍ଷା ଆସୁଚି। ତ ତା ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ଚାଲିବ ଆଉ ସେମିତି କିଛିନା ବୁଲାବୁଲି ନାହିଁ।
ଓହୋ।
ହୁଁ।
ତ ସବୁ ଏମିତି ଚାଲିଚି ଦୁଃଖ ସଂସାର ଦୁଖ ସୁଖ ଚାଲିଚି ସବୁ ଆଉ।
ହ ତାର ଝିଅର ଛୁଟି ହେଲେ ଆମେ କୁଆଡେ ଯିବୁ।
ହଁ।
ଆଉ ସ୍କୁଲ ତାର ମୁଁ କୋଉ ଦିନ ବନ୍ଦ କରେନି ସେ ପ୍ରତ୍ୟେକ ଦିନ ସ୍କୁଲ ଯାଏ, ତ ସ୍କୁଲ ମଝରେ ଆମେ କୁଆଡେ ବୁଲାବୁଲି କରିବା ପାଇଁ ଯାଉନୁ। ଏ ଦୁର୍ଗା ପୂଜା ଛୁଟି ହେଲେ ଧାନ ଗୋଟା ଛୁଟି ହେଲେ ଏଇ ଗ୍ରୀଷ୍ମ ଛୁଟି ହେଲେ ହିଁ ଆମେ ବୁଲୁ।
ଓ ହ।
ହଁ।
ଆ ବୁଲିବାକୁ କିଏ ଭଲ ପାଆନ୍ତି ଭାଇ ନା ତମେ?
କଣ କହିଲେ?
ବୁଲାବୁଲି ପାଇଁ କିଏ ଭଲ ଅଛି?
ଆମେ ଦି ଜଣ ଆମେ ଯୁଆଡେ ବି ଯାଉ ଆମେ ଆମେ ଦି ଜଣ ମିଶିକି ଯାଉ।
କିନ୍ତୁ ତମେ ଟିକେ ଅଧିକ ରାଗି।
ହୁଁଁ ମାନେ
ମାନେ କଥାରୁ କଥାରେ ଲାଗୁଚି ଟାଇଟ ଟିକେ ମାନେ
ହ ହଁ ସିଏ ରହୁନାହାନ୍ତି ଏଠି ତ ଝିଅ ପାଇଁ ମତେ ଟିକେ ଷ୍ଟ୍ରିଟ୍ ହବ ପାଇଁ ପଡୁଚି।
ଲଙ୍ଗୁଏଜ ଜଣି ବୋଲ
ହୁଁ ହୁଁ
କଥାରେ ଜାଣି ହୁଏ ନା?
ହଁ। ହଁ।
ହ ଭାଇ କଣ ଆସୁନାହାନ୍ତି କି ଯିବା ଆସିବା କରନ୍ତେ
ହଁ ଭାଇ ପ୍ରତ୍ୟେକ ଶନିବାର ଆସନ୍ତି ଆମେ ବି ଯାଉ ତାଙ୍କ ପାଖକୁ।
ଘର ଭଡ଼ାକୁ ନେଇକି ଅଛନ୍ତି ଆଉ।
ହଁ ସିଏ ସେଠି ଭଡାରେ ଅଛନ୍ତି ଆମର ଏଠି ନିଜ ଘର।
ଗାଁ ରେ ଶାଶୁ ଶଶୁର ଆଉ ଶାଶୁ ଶ୍ୱଶୁର?
ହଁ ଶଶୁର ନାହାନ୍ତି ଶାଶୁ ନଣନ୍ଦ ସବୁ ଅଛନ୍ତି।
ଜଏଣ୍ଟ ଫ୍ୟାମିଲି ଆଉ।
ହଁ।
ହୁଁ ହଁ। ଆ ମୁଁ ତ ଏତି ମୁଁ ଇଣ୍ଡିଆ ବା ତ ଜବ୍ କରୁଥିଲି ଏବେ ବର୍ଷ ହେଲା ଛଅ ସାତ ମାସ ହେଲା ଆସିକି ଇଣ୍ଡି ଓଡିଶା ଜବ୍ କରୁଚି ଆଉ।
ଆଚ୍ଛା ବୋହୁତ ଭଲ ଘର ପାଖରେ ରହିବା ନିହାତି ଦରକାର।
ହଁ।
ଝାରସୁଗୁଡ଼ ବେଳୁ ଢେଙ୍କାନାଳ କେତେ କେତେ ସମୟ ଲାଗୁଚି କେତେ ବାଟ?
ପାଞ୍ଚ ଘଣ୍ଟା।
ଆପଣ କୋଉ ଥିଲେ ଯିବା ଆସିବା ଯାଆନ୍ତି କେବେ ଘରକୁ ଯାଆନ୍ତି କଣ ବାଇକ ରେ ଯିବା ଆସିବା କରନ୍ତି?
ନାଇଁ ବାଇକ ନୁହଁ କାର ଯାଏ ମୋର ପର୍ସନାଲ କାର ଅଛି।
ଆଚ୍ଛା।
କାରରେ ଯାଏ, ହଉଚି କେତେବେଳେ ଯଦି ଅର୍ଜେଣ୍ଟ ପଇଲେ ଟ୍ରେନରେ ପଳାଏ, ନହେଲେ କାରରେ ଯାଏ।
ଆଚ୍ଛା।
ଆଉ ଏମତି ଆଉ, ଚାଲିଛି ଗୋଟେ ସଂସାର ଆଉ, କଣ କରିବା। ସବୁ ଜଗନ୍ନାଥଙ୍କ କୃପା ଆଉ।
ହଁ ନିହାତି। ତାଙ୍କ ବିନା ଗଛରୁ ପତ୍ର ଟିଏ ହଲେନି, ତ ଆମେ ଆଉ ସବୁ କିଏ? ସିଏ ନ ଚାହିଁଲେ କୋଉ
ଆମେ ଯେ ନିମିତ ମାତ୍ର। ଆମେ ଯୋଉ କଥା ହଉଛେ ତାଙ୍କ ଦୟା ତାଙ୍କ ଇଏରୁ କଥା ହଉଛେ। ନା ଆପଣ, ଆପଣ କୋଉଠି ମୁଁ କୋଉଠି, କିଏ ଆପଣଙ୍କୁ ମୁଁ ଚିହ୍ନିଚି ନା ଆପଣ ମୋତେ ଚିହ୍ନିଛନ୍ତି? ଏଇ କଥାବାର୍ତ୍ତାରୁ ମଣିଷ କମ୍ୟୁନିକେସନ ହେଇକି ମଣିଷ ସମ୍ପର୍କ ଆଗେ, ତାଙ୍କର ସବୁ ଇଚ୍ଛା। ଆଁ?
ଆପଣ ଆପଣଙ୍କ ବାହାଘ ବିଭାଘରକୁ କେତେ ବର୍ଷ ହେଲାଣି?
ମୋର ଆଠ ବର୍ଷ, ସାତ ବର୍ଷ ପ୍ଲସ ଆଉ। ଆପଣଙ୍କର?
ଉଁ ଦଶ ବର୍ଷ।
ଆପଣଙ୍କ ଏଜ୍?
ଉଁ ହଁ, ତେତିଶ।
ଆଁ?
ତେତିଶି।
ଥାର୍ଟି ଥ୍ରୀ।
ହଁ ଅଁ।
ମୋଠୁ ମୋ ବୟସ ଅମା ମୋର ସେଇ ଥାର୍ଟି ଫୋର୍ ଆଉ। ଥାର୍ଟି ଫୋର୍। ତ ଏକା କ୍ଲାସମେଟ୍ ଆଉ।
ଆଚ୍ଛା।
ଆଁ?
ନା, ହଁ କିଏ?
ମୁଁ ଗୋଟେ ଫ୍ରେଣ୍ଡ ଆଉ।
ହୁଁ।
ଆଁ?
ହୁଁ, ହୁଁ, ହୁଁ।
ଆଉ ଭାଇ, ଭାଇଙ୍କର ଏଜ୍?
ଆଉ କଣ କୁହନ୍ତୁ?
ଭାଇଙ୍କର ଏଜ୍ କେତେ?
ତାଙ୍କର କଅଁ ଅଡତିରିଶ।
ଅଡତିରିଶ, ଆ ଠିକ ଏଜ୍ ଆଉ। ଭାଇ ଶାନ୍ତ ହେଇଥିବେ?
ହ-ହଁ-ହଁ-ହଁ-ହଁ-ହଁ।
ଲାଗୁଛି ତ ଆଉ। ଭାଉଜ ଆମର ପୁରା ନିଆଁ ମାନେ ଭାଇ ମାନେ ଇଏ ଆଉ।
ହିଁ-ହିଁ-ହିଁ।
ଶଶକୁ ସତ ମୁଁ ଖୋଲା ଦିଲ୍। ମୁଁ ମାନେ ମୁଁ ଯୋଉଡା କୁହେ ମୁହଁରେ କୁହେ। ମୁଁ ଏଇ ପଛ ପଛ କୁହେନେଇ। ମୁଁ ଯାହା ହଉ ମତେ ଦେଇ ଲାଗୁ କ ମୁଁ ସପ୍ ସଫା ଦିଲ୍ ମୋର।
ହଁ ହୁଁ।
କିଏ ଶାନ୍ତ? ତମେ ଶାନ୍ତ ନା, ଭାଇ ଶା ଭାଇ ଶାନ୍ତ ସତ କହିବ? ଆ ତମେ ନିଆଁ
ହୁଁ-ହୁଁ-ହୁଁ-ହୁଁ।
ନା କଣ?
ନା ସେମତି ନୁହେଁ
ରାଗି ତମେ ନିଶ୍ଚୟ, ରାଗି ତ ସିଓର।
ନିହାତି।
ରାଗି ସିଓର କାରଣ ମୁଁ ଜାଣିଛି ରାଗି ଝିଅ ମାନେ ଉପରେ ରାଗନ୍ତି କିନ୍ତୁ ହାର୍ଟ ଟା ତାଙ୍କର ଭଲ ଥାଏ ଏଇଟା ସତ।
ହୁଁ ହୁଁ ହୁଁ।
ଆଉ ନା ଟା ପଚାରି ହବ ନା ପଚାରି ହବନି ଏଠି।
ଉଁହୁ। ନାଆ ଆମର ଲେଖା ହେଇଛି ଆପଣ ଦେଖିପାରିବେ ସେଥିରେ କିଛି ଇଏ ନାହିଁ।
ଆଚ୍ଛା ଠିକ୍ ଅଛି ମୁଁ ରଖୁଛି ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।